କୁହନ୍ତୁ କଣ କରୁଚନ୍ତି?
ନାଇଁବା କଣ କହିଲେ?
କଣ କରୁଚନ୍ତି?
ହଁ ଏଇଠି ଶୁଆଉଚି ବା ପୁଅକୁ ଶୋ
ଉଁ ହୁଁ।
ହଁ ହଁ ଶୁଆଉଚି ଏବେ। ଆପଣ କଣ କରୁଚନ୍ତି?
ଆଉ କଣ ରୋଷେଇବାସ ସରିଲାଣି?
ହଁ ରୋଷେଇ ବାସ ସରିଲାଣି।
ଓ ହଁ କଣ ଖାଇଚନ୍ତି ଆଜି?
ଆଜି ସକାଳେ ଆଜି ସକାଳେ ପକୁଡି, ଚା ଏମିତି ଖାଇଥିଲୁ ଆଉ।
ଓହୋ କାଲିଠୁ ଯୋଉ ପ କୁଡି କରିଥିଲେ ରଖିଥିଲେ ଯେ ଖାଇଥିଲେ ଆଜି ଆଉ। ଉଁ ହୁଁ। ଆ-ଆଉ ଭାତ
ଆ
ଭାତ କେତେବେଳେ ଖାଇବେ? ଭାତ, ଭାତ କେତେବେଳେ ଖାଇବେ?
ଭାତ ଖାଇବୁ ଆଉ ସେ ଖାଉଚନ୍ତି ତ।
ହଁ ହଁ ହଁ ହଁ ହଁ ଆଉ ଆଉ କଣ ପୁଅ କଣ
ତମ କଣ କହିଲ?
ପୁଅ କଣ ଖାଇଲେ?
ପୁଅ ସେ ଭାତ ଦିଟା ଡାଲିରେ ପକେଇକ ଖାଇଲା ଯେ ସେ କିନ୍ତୁ ବାନ୍ତି କରିଦେଲା। ଆଉ ଆଜି ତମର କଣ ରୋଷେଇ?
ଆମର ହେଇଚି ମାଛ ମସଲା ଦେଇକି ଭାଜିଥିଲେ ଭଜା ଆଉ ଡାଲି, ଗରମ ଭାତ, ପଖାଳ ଭାତ।
ହଁ ହଁ ହ।
ଆଉ କଣ କୁହନ୍ତୁ? ହଁ ଖିଆ ଖାଇ ସାଇଲୁଣି ନା।
ରୋଷେଇ କଣ?
ରୋଷେଇ ଆମ
ଏ ଯୋଉ ମାନେ ସମସ୍ତେ ଘରେ ଖାଇସାରିଲେଣି ତ।
ହଁ ହଁ ସମସ୍ତେ ଖାଇସାଇଲେଣି।
ହଁ ହଁ ତମର ଜଲଦି ନାଇଁ।
ହୁଁ। ଆଉ ଝିଅଟା ତ ଯାଇଥିଲା ଯେ ଅଙ୍ଗନାବାଡି ଯେ ଆସିଲା ତାପରେ ଆମେ ଖାଇଲୁ ଆଉ। ଘର ଧୁ ଘର ଘୁରି ଧୁଆ ଧୁଇ ପୋଛା ପୋଛି ବାସନ କୁସନ ମୁ ମଜାମଜି କରିଦେଲୁ। ସରିଗଲା।
ହଁ ଓ ହୋ।
ଆଉ ଆଉ କଣ? ଆଉ ତମ ଆଜି କୁଆଡେ ବୁଲି? ବର୍ଷା ହଁ କାଲି ରାତିରେ ହେଇଥିଲା ଝିପ୍ ଝିପ୍ ଝିପ୍। ବେଶୀ ଜୋରେ ହେଇନି କମ୍ ଟିକେ ହେଇଛି ଆଉ। ହେଲେ ଲାଇନ ତ କଟୁଛି ଏତେ କୁହନି କୁହନି ଲାଇନ ପ୍ରବଳ କଟୁଛି।
ଓହୋ। ଆମର ବି ସେମି କାଲି ରାତିରେ ରାତିରୁ ବହୁତ ସେମିତି ବର୍ଷା ଚାଲିଛି ତ ଚାଲିଛି ଆଉ ଏବେ ସେମିତି ଟିକେ ଟିକେ ହଁ ବା ଏବେ ଯେମିତି ଟିକେ ଟିକେ ଚାଲିଛି। ଆଉ ଘଡଘଡି କରିକା ମାରୁଥିଲା। କଣ କହିଲେ? ହଁ ହଁ ଆଜି
ହଁ ହଁ ଖରା ହେଇଛି। ଆଉ କଣ? ହୁଁ ଆଉ କଣ? ତାହେଲେ ଖିଆପିଆ କରିନାହାନ୍ତି। ଆଜି ତମର ରୋଷେଇ କଣ ହେଇଛି?
ହଁ ଆମର ଆଜି ହେଇଛି ମଟନ ତରକାରୀ ଭାତ ହେଇଛି।
ଉୁଁ ହୁଁ, ଆଜି ମଟ ଅ ମଟନ ଖାଉଛନ୍ତି।
ହଁ ମୁଁ ମଟନ ଖାଏ। ଆଉ ଖାଲି ଚିକେନ ଅଣ୍ଡା ଟା ଖାଏନି ଆଉ।
ଅ ହଁ କଣ ପାଇଁ?
ହଁ ମୋ ପୁଅ ଯିଏ ଜାତକ ତିଆରି କରିଥିଲେ ସେ କହିଲେ ପୁଅକୁ ପାଞ୍ଚ ବର୍ଷ ନହବା ଯାକେ ଖାଇ ଖାଇବନି ଏବେ।
ଚିକେନ କୁ ଅଣ୍ଡା।
ହଁ।
ଅଁ ମୋର ତହିଁ ଦିଇ ଯୋଉ ମଟନ ଚି ମଟନ ଚିକେନ କିଛି ବି ନାହିଁ।
ହଁ।
ମୁଁ ଯାହା ଖାଲି ଖାଇବି ମାଛ ଅଣ୍ଡା।
ହଁ।
ଆଉ କଣ?
ଆଉ ଛୁଆ ହାରିକା ସବୁ ଶୋଇ ପଇଲେଣି ନା ସ୍କୁଲ ଯାଇଛନ୍ତି। ହ୍ୟାଲୋ।
ହଁ କୁହନ୍ତୁ।
ମୁଁ କହିଲି ଛୁଆ ହାରିକା ଶୋଇପଇଲେନି ନା ସ୍କୁଲ ଯାଇଛନ୍ତି।
ନାଇଁ ଛୁଆଟା ଅ ଝିଅଟା ଯାଇଥିଲା ଅଙ୍ଗନାବାଡି ଯେ ସେ ଆସିଲା ଭାରି ହେଡୁ ଆମେ ଖାଇଲୁ, ଖାଇକିନା ହେଡୁ ତା ଯାଉଥିଲି ଶୋଇବି ବୋଲି। ଆଉ କଣ? ଆଉ ତମର, ତମ ପୁଅ କହେ ତମ ପୁଅ କୁ କେତେ ବର୍ଷ ହେଇଛି?
ଦି ବର୍ଷ ଆଠ ମାସ ବା। ହଁ।
ଆଉ କଣ?
ସେଇ ତ ଦୁଷ୍ଟ ହଉଛି ଯେ ପାଟି କରି କରିକା ମୋ ତଟି ଛିଡି ଗଲାଣି ପୁରା।
ହୁଁ ଉଁ ନାଇଁ ମ ଛୁଆର ତ ଏମିତି ହେବେ ଆଉ। ଆଉ କହିଲେ କଣ ହବ? ହୁଁ।
କଣ କରିବ ଆଉ ମୁଣ୍ଡ ଖରାପ ହେଇଗଲାଣି ସକାଳୁ ଆ।
ହୁଁ।
ଗୋଟେ ଦିନ ଶାନ୍ତିରେ ବସଥିବ ଆଉ ଗୋଟେ ଗୋଟେ ଦିନ ଏମିତି ଦୁଷ୍ଟ ହଉଛି ଯେ
ହ
ଆଉ ଅ ବାଡେଇ ବାଡେଇକି ହାତ କଣେଇ ଯାଉଛି।
ଉଁ ହୁଁ। ତମେ ରୋଷେଇ ପତ୍ର କଲେ କଣ ଭଲ କରି ଶିଖିଛ ମଟନ୍ ନା ଚିକେନ?
ହଁ ମୁଁ ସବୁ ତ କରେ ତ ବେଳେ ବେଳେ କେତେବେଳେ ଭଲ ହେଇଯାଏ କେତେବେଳେ ଖରାପ ହେଇଯାଏ।
ହୁଁ ହୁଁ ଉଁ। ମୁଁ ଆ ମୁଁ ଆଜିଯାଏଁ ମଟନ ଚିକେନ କରିନି।
ଆଉ କାହିଁକି?
ନାଁ ଆଁ ମୁଁ ମତେ ହେଟା ତ କେମତି ଗୋଟେ ସ୍ମେଲ ହୁଏ ଯେ ମୁଁ କରେନି ମୋତେ କେମତି କେମତି ଗୋଟେ ଲାଗେ ବାନ୍ତି ବାନ୍ତି ଆଉ।
ଓହୋ।
ସିଏ ମତେ କେ ବି କରି ଆସିନି ନାଇଁ ନାଇଁ ମୁଁ ଖାଏନି।
ଅହ।
ମତେ ତ କରି ଆସିନି ଆଉ
ହଁ କିଏ କରନ୍ତି?
ଆମ ଦିଦି ବଡ଼ ଦି
ଏ ହଉ।
ହଁ ଦିଦି।
ହୁଁ ହୁଁ ବଡ ଯା ନାଇଁ ବଡ ଯା।
ଅହ ତମ ବଡ ଯା।
ହୁଁ।
ଅ ହ।
ଆଉ କଣ?
ଅହ ହ ତାଙ୍କର ପୁଅ ଝିଅ ପାଠ ପଢ଼ିଲେଣି?
ତାଙ୍କ ହଁ ତାଙ୍କର ଗୋଟେ ଝିଅ ସେ ପଢୁଛନ୍ତି ତୃତୀୟ କ୍ଲାସ।
ଅହ।
ଆଉ କଣ ଆମର ଏତେ ଲାଇନ୍ ପ୍ରୋବ୍ଲେମ ହଉଛି ମୋବାଇଲଟା ହିଁ ଚାର୍ଜ କରିପାରୁନୁ କାଲି ରା ରାତିରେ ଯାହା ଚାର୍ଜ ବସେଇ ଦେଇଥିଲି। ଆଜି ତ ଖାଲି ଲାଇନ ଅପଡାଉନ ଅପଡାଉନ ହଉ ଚାର୍ଜ ହେଇ ତେଇଶି କୋଡିଏ ତେଇଶି କୋଡିଏରେ ହିଁ ରହୁଛି।
ହଁ ଆମର ବି ସେଆଡେ ଏମତି ଲାଇନ୍ ଅପଡାଉନ୍ ହୁଏ।
ହୁଁ।
ହଁ। ଆଉ କଣ କରିବାି ବର୍ଷା ତ ସେମିତି ଇଏ ହଉଛି ଆଉ ଆମର କାଲି କିନ୍ତୁ ରା ରାତିରେ ଏଠି ଟ୍ରାନ୍ସମିଟର ପୁରା ମାନେ ସଟଫଟ ହେଇଗଲା କି କଣ ପୁରା ଫୁଟିଲା ପକେଇକି ହଁ ଆଉ ଯାଇକି ଦି ରାତି ଯାକ ନଥିଲା। ମୁଁ ଜଷ୍ଟ ଗୋଟାଏ ପନ୍ଦର ନା ଗୋଟାଏ ପଇଁଚାଳିଶରେ ଉଠିଲା ବେଳକୁ ଲାଇନ ଆସିଲା।
ଓହଁ ଏତେ ଲେଟରେ ନା ଏ ଗରମରେ କେମତେ ରହିଲେ?
ହଁ ନାଇଁ ଯୋଉ ବର୍ଷା ହେଇଯାଇନ ଲାନି କି କାଲି ବହୁତ ବର୍ଷା ହେଇଛି ଆଉ ଏଠି କିନ୍ତୁ ଥଣ୍ଡା ଲାଗୁଥେଲା ଟିକେ ଶୋଇଲା ଆଳକୁ ମଶା ଲାଗନ୍ତିନି ବେଶୀ। ମଶା ଯୋଉ ଗୁଡନାଇଟ ଘରିକା ଲଗେଇ ଦିଅଉଁ ମଶା ଏତେ ଟା ଲାଗେନି।
ହଁ। ଆମର କଣ କି ଆମର ଉ ରୁମ୍ ଟାରେ ଯେତେ ମଶା ଲିକୁଇଟି ଯେ ମଶା ଧୂପ ଲିକୁଇଟି ଯେ ଏତେ ଲଗେଇଲେ ବି ଇ ମାନେ ଏତେ ମଶା ହଉଛନ୍ତି ରୁମଟାରେ କି ମା କଣ ପାଇଁ କେଜାଣି?
କାମ ହିଁ କରୁନି ମଶା ଧୂପ ମଶା କଏଲ ଫଏଲ ଏଗରା କିଛି କାମ କରୁନି।
ହଁ ହଁ ମଶା ଥିଲେ କାମ ଦବନି ସେଗରା କିଛି।
ହୁଁ ହୁଁ ହଁ ହଁ। କାଲି ବର୍ଷା ପାଗକୁ ପକୁଡି କରିଦେଇଥିଲ।
ହଁ ହଁ ବର୍ଷା ପାଗକୁ ପକଡି କି ବେ ଦେ କିନ୍ତୁ ପକୁଡି ବରା ହଁ ତରକାରୀ ଖାଇ ହବ କିନ୍ତୁ ପକୁଡିଟା ତ କାରି ଖାଇ ହୁଏନି
ହୁଁ ନା ନା ହଁ ହଁ ତାହେଲେ ବରା ଛାଣି ଦେଲେଣି ଖାଇ ଦେଇଥାନ୍ତେ?
ନେ ନାଇଁ ବୋଉ କଇଲେ ପକୁଡି ଛାଣିଦବା। ଆଉ ପକୁଡିକି ତରକାରୀ ଏତେଟା ଖାଇହେଲାନି ଏ ଅଳ୍ପ ଟିକେନା କିଛିଟା ଖାଇ ଦେଇକିରି ଅ ଆମର ସେ ଦାଦା ଘର ବରା ଛାଣିଥିଲେ ସେ ଚାରି ପାଞ୍ଚଟା ଦେଇଥିଲେ ତାକୁ ଖାଇ ଦେଇକିରି ଆଉ ସେଇଆକୁ ଖାଇକି ଶୋଇପଇଲୁ ଆଉ ସେ ଯୋଉ ବଳି ଥିଲା ଭଲସେ କେହି ଖାଇ ନଥିଲେ ବଳିଥିଲା ସେଇ ଚାରେ ପକେଇକିରି ଆଉ ସକାଳେ ଖାଇଲୁ।
ଉଁ ହୁଁ।
ଏମତି ଆଉ। ଆ ତୁମ ହଜବେଣ୍ଡ୍ ଡିଉଟି ଯାଇଛନ୍ତି ଏବେ?
ହଁ ସେ ଡିଉଟି ଯାଉଚନ୍ତି ମାଇନ୍ସିରେ ରହିଚନ୍ତି। ଅଛନ୍ତି।
ଅହ।
ଆଉ କଣ?
ଆଉ ତମର କିଏ ତମେ ଖାଇସାଇଲଣି ନା ଖାଇନ?
ହଁ ମୁଁ ଖାଇ ସାରଲିିଣି।
ତମେ ବି ଖାଇ ସାରଲଣି?
ହଁ ତମେ ଯୋଉ ତମେ କେ ହଁ ହଁ ହଁ ଶାଶୁ ଅଛନ୍ତି ଶଶୁର ଅଛନ୍ତି। ଆମ ଶାଶୁ ପୁରାଷ୍ଟ୍ରଙ୍ଗ୍ ହଁ ଆମ ଶାଶୁ ପୁରାଷ୍ଟ୍ରଙ୍ଗ ହଁ।
ବାବାରେ!
ହେଲେ କିଛି ବି କାମ କରୁନାହାନ୍ତି।
ହଁଅ? ହଁ ହଁ ଖାଲି ବସନ୍ତି?
ହୁଁ ହୁଁ ହୁଁ ହୁଁ।
ଛୁଆଙ୍କୁ ଜଗଁନ୍ତି ନାଁ ନାଇଁ?
ହଁ ହଁ ଜଗନ୍ତି ନାଁ ନାଁ ଆମ ହେ ହେତେ ଇ ନାହିଁ ଏଟା ତ ପରିସନାଲ୍ ମ୍ୟା ଟର ଓପରେ କଥା ହବା କଥା ନୁହଁ ଏମିତିରେ କଲ୍ କଲେ କୁହା ହବ ଆଉ।
ହଁ ସେ ତ କଥା ହେଇଯିବା ହେଁ।
ଆଉ କଣ ଆଉ କୁଆଡ଼େ ବୁଲାବୁଲି କରି ଯାଇନାହାନ୍ତି? ଆ ବୁଲାବୁଲି କରି ଯାଇନାହାନ୍ତି କୁଆଡ଼େ?
ନାଇଁ ବା ଚାରି ପାଞ୍ଚ ମାସ ହେଲାଣି ଘର ଆଡ଼େ ଯାଇନି ନା କୁଆଡ଼େ ଯାଇନି ଏଇ ଘରଟା ଭି ତରେ ଛୁଆ ସାଙ୍ଗେ ରାଉ ରାଉ ହେଇକି ଆଉ ଏମତି ହେଇକିରି ଯାଇଁକି ମୁଁ ସବୁ ଦିନେ ଟିକେ ଟିକେ କିନ୍ତୁ ମନୁକୁ କଷ୍ଟ ହେଲେ କାନ୍ଦିବାକୁ ପଡ଼ୁଚି ଆଉ କଁ କରିଆ?
ଏଇଟା ତ ଝିଅ ପିଲାଙ୍କ କଷ୍ଟ ଆଉ
ହଁ ବା।
ମାନେ ବାହାଘର ହେଇକି ଆସିବ ବାପ ଘର ଯେନ୍ତି ଭୁଲିଯିବ।
ହଁ ବା ଆ ଉ ଆଉ ସବୁରି ଘରେ ତ ତାଙ୍କ ଝିଅମାନେ ଆସିଲେ ତ ସିଏ ଏତେ ବା ପଚାରିବେ କାହିଁ ଆସୁନି କିନ୍ତୁ ଏ ବହୁ ହଁ ଅଛନ୍ତି।
ଉଁ ହୁଁ।
ଆଉ ବୋହୁ ନୁ ହଁ ଏଇ ପାଖାପାଖି ବା ହେଇଛନ୍ତି ସବୁ ଆଉ।
ଓହୋ କେତେ ଜଣ କି ଅହ ହଁ ହଁ।
ଆ ଏନ୍ତା ଆଉ ହଁ।
ଉଁ ଆଉ କଣ? ପୁଅ ଶୋଇ ସାଇଲାଣି?
ହଁ ପୁଅ ଶୋଇଲା ପା ଏବେ।
ଉଁ ହୁଁ ଝି ଆମର ବି ଝିଅଟାକୁ ଶୋଇଦେବି ଯାଉଚି। ଏଁ ଶୋଇଦେଇକିନା ବି ସକା ଆଉ ପୁଣି ଉଠା ଉଠି କଲେ ପୁଣି କାର୍ଯ୍ୟକ୍ରମ ଚାଲୁଚି। କଣ ଆଉ କ ବସି ହଉଛି କି?
ହଁ‌।
ଶାଶୁ ଘରେ ତ ଯେତେ କାମ କଲେ ହେତେ କଷ୍ଟ। ଯେତେ କାମ କଲେ ସରୁନି ଆଉ।
ହଁ ହଁ ହଁ।
ଏ ନତୁଟା ତବାଟ କିଏ ହ ଖୋଲିଲା? ଅସ୍ ଆଉ କଣ?
ଝିଅ ଶୋଇବେ ଏବେକା ନା?
ହୁଁ ସେ ହଁ ଶୋଇବ ସିଏ ଭାତ ଖାଇଦେଲା ତାକୁ ଭା ତ, ଡାଲି ଖୋଇଦେଲି ଚି ହେଇଚି ସିଏ ହେଲେ ଖାଇବ ଭାତ ଡାଲି ହେଇରା ଏମତି ଖାଇଦୋଉଚି ଆଉ।
ଓହୋ ଆ ହୋଉ ଆମେ ଏବେ ରଖିବା ଆଁ।
ହୁଁ ହୁଁ ହୁଁ ହଁ ହୋଉ ବାଏ।